ହ୍ୟାଲୋ
ହଁ କଣ କରୁଛନ୍ତି
ଏଇ ଖାଇବା ପାଇଁ ଯିବି ନା
ହଁ ସକାଳେ କଣ ଖାଇଥିଲେ
ସକାଳୁ ସକାଳୁ ମୁଁ ଖାଇଦେଇଥିଲି ଆଉ କଣ?
ନାଇଁ ସକାଳୁ ଆମେ ପଖାଳ ଖାଇ ଦେଇେଇଥିଲୁ।
ଆପଣ ଆପଣ କଣ କରୁଛନ୍ତି ଏଇନା?
ଏଇ ନା ତ ଖିଆ, ପିଆ ସରିଲାଣି, ହୋଉଛି ଆଉ ବାପା ଖାଇସାରିଛନ୍ତି। ଏଇନା କାମ କିଛି ନାହିଁ। ଏମିତି ବସିଛି ଆଉ
ଆଉ ଦେହପା ଭଲ ଘରେ ସମସ୍ତେ ଭଲ ଅଛନ୍ତି। ଏ ପୁଅ ତ ତାର ବାହାରେ ରହିକି ପଢୁଛି। ଆଉ ମୁଁ ଏବେ ଏକା ଘରେ ଅଛି ଆଉ ଯାଇଛନ୍ତି ଇଏ ବାହାରକୁ ଟିକେ ଆଉ
କିଏ କିଏ ଅଛନ୍ତି?
ଆମ ଘରେ ମୁଁ ବୋଉ ଆମ ନାନୀ
ହଁ ଏବେ କଣ ପଢାପଢି କରୁଛନ୍ତି?
ହାଲୋ
ଆଉ ରଜ କେମିତି? ପାଳନ କଲ ହଁ ଶୁଭୁଛି ରଜ କେମିତି ପାଳନ କଲେ?
ରଜ ଆମର ଭଲରେ କଟିଲା। ଆପଣଙ୍କର?
ଏଇ ଭଲ ତ ପୁରା କହିବିନି ମାନେ ଗ - ଗାଁ ରେ ରଜ ପର୍ବ ହେଇଥିଲା। କିନ୍ତୁ ଏଇ ଯୋଉ କାଳ ବୈଶାଖୀ ପ୍ରଭାବରେ ଟିକେ ଭଲରେ ରଜ ଟାକୁ ପାଳନ କରିପାରିଲୁନୁ ଆଉ ଆ ଅତ୍ୟଧିକ ଗରମକୁୁ କାଳ ବୈଶାଖୀ ଲାଇନ୍ ଟେ କଟିଯାଉଛି। ଟିକେ ଅସୁବିଧା ହଉଥିଲା। ଆଉ କେବଳ ମଝି ରଜ ଦିନଟି ଟିକେ ପାଳନ କରିପାରିଲୁ। ଆଉ ପ୍ରଥମ ରଜ, ଶେଷ ରଜ ଠିକ୍ ରେ ପାଳନ କରିପାରିଲୁନୁ ଆଉ
ହୁଁ, ହୁଁ ଆଉ ସ୍ୟାଡେ
ବୋହୁତ୍ ପ୍ରବଳ ଜୋରେ ଖରା। ବାହାରକୁ ବାହାର ବି ହଉନି। ମୌସୁମି ଆସିଲା ପରେ ବି ଏତେ ଖରା ଯେ ବୋହୁତ୍ କୁ -କୁ କହିଲି ଧାନ ଚାଷ ରେ ନାଁ ଆର କୁ ପ୍ରଭାବ
ଆଉ ବର୍ଷା ହଉନି?
ନାଇଁ ବର୍ଷା ତ ଆଜି ସକାଳେ ଉଠେଇଥିଲା ଘଡଘଡି ବି ମା - ଟିକେ ମାରିକି ଆକାଶରେ ଦିଶୁଥିଲା ତାପରେ ତ ଏତେ ଜୋରେ ଖରା ବାହହାରକୁ ବି ବାହାରି ହୋଉନି। ସବୁ ଘର ଭିତରେ। ଆଗକୁ ରଥଯାତ୍ରା କେମିତି କଣ ତୁମ ଗାଁ ରେ ପାଳନ ହୁଏ? ହଁ ତୁମ ଗାଁ ରେ ରଥ ଯାତ୍ରା ପାଳନ କରନ୍ତି।
ହଁ କରନ୍ତି। ଆଉ ସେପଟେ
ଆମ ଗାଁରେ ରଥଯାତ୍ରା ହୁଏ ନୂଆ ରଥ ହଁ ଏ ନୂଆ ରଥଯାତ୍ରା ହୋ -ରଥ ତି ତିଆରି ହଉଛି ଭଲରେ ହବ ରଥଯାତ୍ରା ଏଇ ବର୍ଷା ଫର୍ଷା ନହେଲେ ବହୁତ ଭଲରେ ହୁଏ।
ଆଉ ଘରେ ସମସ୍ତେ ଖିଆ ପିଆ କରିସାର କଣ କହିଲେ
ହ୍ୟାଲୋ।